ହଁ ଆପଣଙ୍କୁ ମୋ କଥା ପୁରା ଭଲରେ ଶୁଭୁଛି?
ହଁ ହଁ ଆଜ୍ଞା କଥା ଶୁବୁଛି ଆଜ୍ଞା।
ଆପଣ ଯୋଉ ଘରେ ବସିଛନ୍ତି ସେଇ ଘରର କବାଟ ଟା ଆପଣ ଭଲରେ ଦେଇ ଦିଅନ୍ତୁ।
ଆଚ୍ଛା ଆଚ୍ଛା ହଁ ମୁଁ ଦେଇ ଦେଇଛି ଆଜ୍ଞା।
ହଉ ଧନ୍ୟବାଦ ଆଉ ମୁଁ କଣ କହୁଥିଲି କି? ଆଜି ତ ଆମ ଜଗତର ମାନେ ଆମ ଓଡ଼ିଶାର ବଡ଼ ଠାକୁର। ଜଗତର ନାଥ ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା ମାନେ ଜନ୍ମଦିନ। ଯୋଉଥିରେକି ଆଜି ସେ ଗାଧେଇବେ ଆପଣ ଆପଣଙ୍କ ଘର ପାଖରେ କିଛି ଜଗନ୍ନାଥ ମନ୍ଦିର ଯାଇଥିଲେ କି ଯାଇନଥିଲେ?
ହଁ ମୁଁ ଆଜ୍ଞା ସକାଳେ ଆଜି ଠିକି ନଅଟା ବେଳେ ଯାଇଥିଲି ଆଜ୍ଞା ବୁଝିଲେ କି?
ଆଜି ନଅଟା ବେଳୁ କଣ ସ୍ନାନ ପୂର୍ଣ୍ଣିମା ଆରମ୍ଭ ହେଇଯାଇଥିଲା?
ନାଇଁ ଆଜ୍ଞା ମୁଁ ଯିବାର କାରଣ କଣ ଥିଲା ଆଜି ସୋମବାର। ଶିବ ମନ୍ଦିର ଏଠି ପାଖରେ ଗୋଟେ ମେଘେଶ୍ଵର ମନ୍ଦିର ଅଛି ମୁଁ ଯାଇଥିଲି। ବେଗେଶ୍ଵର ମନ୍ଦିରରେ ଲାଇନ ଲାଗିଥିଲା ତଥାପି ପନ୍ଦର ଜଣ ଖଣ୍ଡ ଲୋକ ମୋ ଆଗରେ ଥିଲେ। ସେଠି ଦର୍ଶନ କଲି ଦର୍ଶନ କରିସାରିଲା ପରେ ଆସି ଜଗନ୍ନାଥର ଆଶ୍ରମ ଆସିଲି। ଜଗନ୍ନାଥ ଆଶ୍ରମ ଆସିଲି। ଜଗନ୍ନାଥ ମନ୍ଦିର ସବୁ ପୁରା ହେଲା ତାପରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କାମ ଚାଲିଥିଲା। ତାପରେ ମୋର ଗୋଟେ କାମ ଥିଲା ମୁଁ ଘରକୁ ଆସିଲି ଆସି ମୋର ବ୍ୟାଙ୍କ କେରେ ଟିକେ କାମ ଥିଲା ହ ଗୋଟେ ଏକାଉଣ୍ଟ୍ ମୋର ଇନ୍ ଏକ୍ଟିଭ୍ ଥିଲା। ତାକୁ ଯାଇ ଡକୁମେଣ୍ଟ ଦେଇ ଫର୍ମ ଫିଲଅପ କରି ସେଟା ଆଟିଭି କଲି। ତାପରେ ଘରକୁ ଆସିଲି। ଘରକୁ ଆସିକି ନାଇଁ ବ୍ୟାଙ୍କରୁ ଡାଇରେକ୍ଟ ଆମ ଆଶ୍ରମକୁ ପଳେଇଲି। ମୁଁ ଗଲା ବେଳକୁ ଦେଖିଲା ବେଳକୁ ତାଙ୍କର ନୀତିକାନ୍ତି କାମ ଆରମ୍ଭ ହେଲାଣି। ଆଉ-ଉ-ଉ-ଉ ସେଉଠୁ ଆମ ଘରକୁ ଫୋନ କଲି। ବ ତମ ଆସ ଏବେ ଠାକୁରଙ୍କର ସ୍ନାନ କାର୍ଯ୍ୟ ଆରମ୍ଭ ହବ। ତାପରେ ଆମ ଘର ଲୋକ ଅଧ ଘଣ୍ଟା ପରେ ଆସିଲେ ଠାକୁର ନୀତିକାନ୍ତି ହଉଥିଲା ଆମେ ରହିଲୁ। ତାପରେ ଏଠି ଆମେ-ଏ-ଏ ଟିକେ ସେଠି ଘଣ୍ଟ ମାଡ ସବୁ ଘଣ୍ଟ-ଅ-ଅ, ଝାଞ୍ଜ। ହଁ କର୍ତାବ ସବୁ ବଜାବଜି ହଉଥିଲା ଆମେ ବଜେଇଲୁ। ଆଉ-ଉ-ଉ ତାପରେ ଆମେ ରହିଲୁ ହେଠି। ଠାକୁରଙ୍କ ନୀତିକାନ୍ତି କାମ ପ୍ରାୟ ମିନିୟମ ଦି ଘଣ୍ଟା ଘଣ୍ଟା ହେଲା ହଁ। ତାପରେ ଠାକୁରଙ୍କର ଆଳତି ହେଲା, ତାପରେ ମୁଁ ଫୁଣୀ ଘରକୁ ଆସିଲି। ଘରକୁ ଆସିଲା ପରେ କହିଲେ ମନ୍ଦିର ତ ଭୋଜି ହଉଛି। ଆଉ ତମେ ଯାଅ ଭୋଜି ଖାଇକି ଆସିବ। ତାପରେ ଆମ ଘରେ ସମସ୍ତେ ଗଲୁ ତାପରେ ହେଠି ଭୋଜି ହଉଥିଲା। ଆଉ-ଉ-ଉ-ଉ ଭୋଜିରେ-ଏ-ଏ ପ୍ରଥମେ ଆରମ୍ଭ ହେଲା। ଆ-ଆ-ଆ ଦୁଇଶହ ଖଣ୍ଡ ଲୋକ ଥିଲେ। ଆଉ ସେଠିରେ ଅରୁଆ ଭାତ, ଡାଲମା, ଖଟା, ଖିରି କରିଥିଲେ। ଆ ଏଠି ଖାଇଦେଇକି ତାପରେ ଆସିଲି। ପୁଣି ସନ୍ଧ୍ୟା ବେଳେ ଠାକୁରଙ୍କ କାର୍ଯ୍ୟ ଆରମ୍ଭ ହବ ଆମେ ଯିବୁ ଆଉ।
ଆଚ୍ଛା, ଆଚ୍ଛା। ଆ ଯାହା ହଉ ଆଜି ସ୍ନାନ ପୂର୍ଣିମା ମାନେ ଜନ୍ମଦିନ ଜ ଗାର ଜନ୍ମଦିନ ଅବସରରେ ହଉଛି ଆଜି ମାନେ ପୁରା ଦାତା ଜଣେ ପୁରା ଦେଇଛନ୍ତି କାହିଁକି ନା ସବୁ ମନ୍ଦିରରେ ଆଜି ଦିଆ ହଉନାହିଁ, କେତେକ ମନ୍ଦିରରେ ଦିଆ ହଉଛି। ତାହେଲେ ଏଇ ଦାତା ଜଣଙ୍କ ତାହେଲେ ଦଉଛନ୍ତି କିଛି ଜଣଙ୍କୁ ବି ଦିଅନ୍ତୁ ମାନେ ଦୁଇ ଜଣଙ୍କୁ ବି ଖାଇବାକୁ ଦେଲେ ହେଲେ ଦଉ ତ ଛନ୍ତି ସେଥିପାଇଁ ଦାତାଙ୍କର ଭଲ ମଙ୍ଗଳ ହେଉ। ଆଉ ମୁଁ କହୁଥିଲି କି ଆଜି ଖାଇବାରେ ସେଠି ସବୁ କଣ ହେଇଥିଲା ଆଉ କେତେ ଲୋକ ଆପଣଙ୍କ ଖାଇଲାବେଳେ ଖାଉଥିଲେ?
ତାଙ୍କର ଆଇଟମ ହେଇଥିଲା ମୁଁ ଯାହା ଖାଇଲି ଅରୁଆ ଭାତ କରିଥିଲେ। ଡାଲମାଟା ହେଇଥିଲା ଆଉ ଆମ୍ବୁଲ ଖଟା ହେଇଥିଲା। ନାଇଁ କଣ ଆମ୍ବ ଖଟା ହେଇଥିଲା। ଆଉ ତାପରେ ଖିରି ଖିରିଟା କିନ୍ତୁ ଆଜ୍ଞା ବଢିଆ ହେଇଥିଲା ଖିରି ଟା। ଆଉ ମୁଁ ଖାଇଲି। ମୁଁ ଆମେ ଯୋଉ ପ୍ରଥମେ ଲାଇନରେ ଆମେ ଥିଲୁ ସେତେବେଳେ ଶହେ ଦେଢଶହ ଲୋକ ଲାଇନରେ ଥିଲେ। ତାପରେ ଏଠି ଠାକୁରଙ୍କ ପାଖରେ ବି ଆଉରି ଦୁଇଶହ ଖଣ୍ଡ ଲୋକ ଠିଆ ହେଇଥିଲେ। ତାପରେ ଲୋକମାନେ ଯିବା ଆସିବା କରିବେ ଆ ଲୋକମାନେ ଖାଇବାକୁ ଯିବେ। ଧୀରେ ଧୀରେ ଏଜ୍ ଖାଲି ଖାଇବା ଚାଲିଥିବ ବର୍ତ୍ତମାନ ବି। ଭକ୍ତ ମାନେ ଯାହାବି ହେଲେ ଆଶ୍ରମ ହେଇ ଯିବେ ଦର୍ଶନ କରିବାକୁ ଖାଇବେ ଆଉ।
ଆଚ୍ଛା ଆଚ୍ଛା ଜାଣିଛନ୍ତି ମୁଁ ବି ଆଜି ସକାଳେ ଶିବ ମନ୍ଦିର ଯାଇଥିଲି ଗାଧେଇ ପାଧେଇକି। ମୋ ମାମା ମତେ ପନ୍ଦର ଟଙ୍କା ଦେଇଥିଲେ ଆଉ କହିଥିଲେ କି ଏ ନାଇଁ ମୋ ମାମା ମତେ କୋଡିଏ ଟଙ୍କା ଦେଇଥିଲେ ଆଉ କହିଥିଲେ କି ଦଶ ଟଙ୍କାରେ ଦୁଇଟି କଦଳୀ ନେଇକି ଯିବୁ ଆଉ ପାଞ୍ଚ ଟ ଙ୍କା ବ୍ରାହ୍ମଣଙ୍କୁ ଦବୁ ମାନେ ନନା ଯିଏ ପୂଜା କରିବେ ତାଙ୍କୁ ତ ନିହାତି ଦବା ଦରକାର ହବ। ସେଥିପାଇଁ ଦବୁ ଆଉ ପାଞ୍ଚ ଟଙ୍କା ଅରେ ହଉଛି ତୁ କ୍ଷୀର ନେଇଯିବୁ। ତ ମୁଁ ବି ସେଇୟା ହିଁ କଲି ମୁଁ ଦୋକ ମାନେ ଗାଡି ରଖିଲି ଗାଡି ରଖିକି ପାଞ୍ଚ ଟଙ୍କାର କ୍ଷୀର ନେଇକି ଗଲି ଦୁଇଟି କଦଳୀ ଦଶ ଟଙ୍କାର ନେଇକି ଗଲି। ଆଉ ତାପରେ ଆଉ ପାଞ୍ଚ ଟଙ୍କା ନନାଙ୍କୁ ଦେବି ବୋଲି ସାଙ୍ଗରେ ନେଇକି ଗଲି। ସେଇ ମନ୍ଦିର ସାମ୍ନାରେ ମତେ ଦୁଇଟି ଛୋଟ ଛୁଆ ଦେଖାଦେଲେ। ସେ ଦୁଇଟି ଛୋଟ ଛୁଆ ମତେ କହିଲେ ଦିଦି ମୋ ଭୋଗ ଟା ଟିକେ ନେଇଯିବ ସମର୍ପଣ କରିବ। ମୁଁ କହିଲି କାହିଁକି ତମେ ମୁଁ ପଚାରିଲି ତାଙ୍କୁ ମୁଁ ତାଙ୍କୁ ଫାଷ୍ଟ ଅନେଇଲି ଦେଖିଲି ଭଲ ଘରର ଛୁଆ ଥିଲେ ଭଲ ଲାଗୁଥିଲେ ମୁଁ ତାଙ୍କୁ ପଚାରିଲି। କଣ ପାଇଁ ତମେ କଣ ମନ୍ଦିର ଭିତରକୁ ଯିବନି କି? କହିଲି କି ନା ମୁଁ କହିଲି ଆଚ୍ଛା ହଉ ତାହେଲେ ଦିଅ ତା କ ର ଥିଲା କଦଳୀ ବିଭିନ୍ନ ପ୍ରକାରର ଫୁଲ ଆଉ ହଉଛି ବେଲପତ୍ର। ଏମିତି ସବୁ ଥିଲା ଆଉ ଦଶ ଟଙ୍କା ସେମାନଙ୍କ ପାଖରେ ଥିଲା ଆଉ ସେ କହିଲେ କି ସେମିତି ସମର୍ପଣ କରିଦବ ମୁଁ ତାଙ୍କୁ ପଚାରିଲି କହୁନ ଗୋତ୍ର କଣ କହିବି ତମର? କହିଲେ କି ନା ଦରକାର ନାହିଁ ସେମିତି ସମର୍ପଣ କରିଦବ। ମୁଁ କହିଲି କୋଉ ତାହେଲେ ଠିକ ଅଛି ତ ମୁଁ ନେଇକି ଗଲାବେଳକୁ ଭିତରେ ନା କେତେ ଜଣ ତିରିଶ ଜଣ ଖଣ୍ଡେ ମୋ ସାମ୍ନାରେ ଥିଲେ ତ ମୁଁ ବି ଆଗ ଗଲି ହଉଛି ଦୀପ ଧୂପକୁ ସବୁ ସଜାଡି ଦେଲି। ତାପରେ ଯାଇକି ବା ସୁଆଙ୍କୁ ଜୁଆର ହେଇ ସାରିଲା ପରେ ତାପରେ ଯାଇକି ଲାଇନ ରେ ଛିଡାହେଲି ଲାଇନରେ ଛିଡା ପରେ ତାପରେ ମୋ ଯେତେବେଳେ ପାଳି ପଡିଲା ମୁଁ ବି ନନାଙ୍କୁ ସେଇଆ କହିଲି କି ନନା ଏଇଟାକୁ ସମର୍ପଣ କରିଦେବେ ଆଉ ମୋର ଯୋଉ ଦିଟା କଦଳୀ ଥିଲା ସେଇ ଦିଟାକୁ ଭୋଗ କରିଦେବେ ନନା ବି ସେମିତି କଲେ। ତାପରେ ମୁଁ ତାଙ୍କୁ ଦକ୍ଷିଣା ଦେଇକି ପଳେଇ ଆସିଲି। ତାପରେ ଏପଟେ ଦୀପ, ଧୂପ ସଞ୍ଜୟ ଯାହା ବି ନେଇଥିଲି ଦେଲି ତାପରେ ସେତେବେଳେ ମୁଁ ଆସୁଥିଲି ବାହାରେ ଯୋଉ ବସିଥିଲେ ଜଣେ ବୁଢୀ ମାଉସୀ ସେ ମତେ କହିଲେ କଣ କିଛି ଦଉନା ମୁଁ କହିଲି ମା ସେ ମୋ ପାଖରେ ଦକ୍ଷିଣା ନାହିଁ ତାପରେ ସେ ତାଙ୍କ ଆଡ଼ୁ ବି ମୋତେ କହିଲେ ହଉଛି ମତେ ଗୋଟେ କଦଳୀ ଦଉନ ତାପରେ ମୁଁ ତାଙ୍କୁ ଗୋଟେ କଦଳୀ ଖାଇବାକୁ ଦେଇଦେଲି ଆଉ ଗୋଟେ କଦଳୀ ଘରକୁ ନେଇ ଆସି କାହିଁକି ମୋ ଭଉଣୀକୁ କଦଳୀ ଭଲ ଲାଗେ। ସେ ଖାଇବ ବୋଲି।
ଜାଣିଛନ୍ତି ତାପରେ ମୁଁ ଆଜି ଆମ ଘର ପାଖରେ ଥିବା ଜଗନ୍ନାଥ ମନ୍ଦିର କୁ ଯାଇଥିଲି କାହିଁକି ନା ଆଜି ଦେବସ୍ନାନ ପୂର୍ଣ୍ଣିମା ଥିଲା। କାହିଁକିନା ମୁଁ ଜାଣିଥିଲି ସକାଳରେ ହିଁ ଜଗାର ଦର୍ଶନ ଟିକେ ଭଲରେ ହେଇପାରିବ ତା ତାପରେ ତ ସ୍ନାନ କାର୍ଯ୍ୟ ଆରମ୍ଭ ହେବ ନୀତିକାନ୍ତି ସବୁ ହେବ ଗହଳି ହେଇଯିବ। ସେଥିପାଇଁ ମୁଁ ସକାଳର କାମଟାକୁ ସାରି ଦେଇକି ଆସିକି ପଳେଇ ଆସିଲି ଜାଣିଛନ୍ତି ଆଜି ମୋ ସହିତ ଏମିତି ସବୁ ହେଲା।
ହେଲେ ଆପଣ ତାହେଲେ ସ୍ନାନ କାର୍ଯ୍ୟ ଦେଖିବାକୁ ଯାଇଥିଲେ ନାଇଁ?
ନାଇଁ ନାଇଁ ମୁଁ ସ୍ନାନ କାର୍ଯ୍ୟ ଆଉ ଦେଖିବାକୁ ଯାଇନଥିଲି ହେଲେ ମୋ ମାମା ମତେ ଏ ସ୍ନାନ କାର୍ଯ୍ୟ ଦେଖିବାକୁ ଯେତେବେଳେ ଯାଇଥିଲେ ମତେ ସେତେବେଳେ ଫୋନ କଲେ। କହିଲେ କି ତୁ ଆସୁନୁ ଏଠି ଆମର ଖାଇବା ପିଇବା ହଉଛି ଖାଇଦେଇକି ଯିବୁ ମୁଁ ଆଶ୍ଚର୍ଯ୍ୟ ହେଇଗଲି। ମୁଁ କହିଲି କି କେମିତି ଆଜି ସ୍ନାନ ପୂର୍ଣ୍ଣିମାରେ ତ କେବେ ଦିଆ ହୁଏ ନାହିଁ ଆଜି କେମିତି ଦିଆ ହଉଛି? ତାପରେ ବାମା କହିଲେ କି ନାଇଁ ଆଜି ଅଳ୍ପ ଲୋକଙ୍କ ପାଇଁ ହେଇଛି କାହିଁକି ନା କିଛିଟା ପତ୍ର ପଡିବା କଥା ନା ସେଥିପାଇଁ ଅଳ୍ପ ଲୋକଙ୍କ ପାଇଁ ହେଇଛି ତାପରେ ମୁଁ ଆଉ ମୋ ଭଉଣୀ ବାହାରି ବୁହୁରିକି ଚାଲିଲୁ ସେଠି କାହିଁକି ତାପରେ ଆସିଲୁ ଆମର ବି ଆଜି ହେଇଥିଲା ଡାଲି ସରି ଡାଲମା ହେଇଥିଲା ଆମର ଆଉ ଅରୁଆ ଭାତ ଡାଲମାରେ ପୁରା ନାଡ଼ି ବଡି ବିଭିନ୍ନ ପ୍ରକାର ପରିବା ସବୁ ପଡ଼ିଥିଲା। ଆଉ ଆମର ଆମ୍ବ, ଅମ୍ବୁଲ ରାଇ ହେଇଥିଲା ଆମର ଆପଣ ଯେମିତି କହିଲେ ଆପଣଙ୍କର ଆମ୍ବ ଖଟା ହେଇଥିଲା ଆମର ଆମ୍ବୁଲ ରାଇ ହେଇଥିଲା ଆଉ ଖିରି ହେଇଥିଲା ଆମର ମଧ୍ୟ୍ୟ ଖିରି ହେଇଥିଲା ଆଉ ମୁଁ ଖିରି ପାଞ୍ଚ ଥର ଲେଖା ଖାଇଛି। ଆପଣ ଖିରି ଆଜି କେତେଥର ଖାଇଲେ?
ନାଇଁ ମୁଁ କ୍ଷୀରି ଆଜ୍ଞା ଥରେ ଖାଇଛି ସେ ଥରେ କହିଲେ ଆଉ ଚାମୁଚେ ଦଉନ କହିଲେ ନାଇଁ ଆଜ୍ଞା। ଲୋକ ବହୁତ ଆସିବେ ତେଣୁ ଆମେ ଗୋଟେ ଟଙ୍କା ଲେଖାଏ ଦିଆହଉଛି।
ଆଚ୍ଛା ଆଚ୍ଛା ପୁଣି ଆଜି ସନ୍ଧ୍ୟାବେଳେ ଆପଣ ବୋଧେ ଯିବେ ପୁଣି ଆପଣଙ୍କ ଯୋଉ ମନ୍ଦିର ଅଛି।
ହଁ ଆଜି ସନ୍ଧ୍ୟା ବେଳକୁ ଆପଣ ଯିବେ ଆଜି ମନ୍ଦିର ଆଳତି ଦେଖିବେ ଠାକୁର ପହଣ୍ଡି କରି ଅଣସର ଘର ଯିବେ। କଣ ଯିବେ?
ନାଇଁ ଆଜି ମୋର ସନ୍ଧ୍ୟାବେଳେ ଟ୍ୟୁସନ ଅଛି ସେଥିପାଇଁ ମୁଁ ଯାଇପାରିବି ନାହିଁ। ଆଉ ଜାଣିଛନ୍ତି ମୋ ମାମା ମୋ ପାଇଁ ଛୋଟ କଳସ ରେ ପାଦୁକ ଆଣିଥିଲେ ମୁଁ ଜଗନ୍ନାଥଙ୍କର ପାଦୁକ ପାଇଲି ମାମା ସେ ଜଗନ୍ନାଥଙ୍କ ପାଦୁକ ସାରା ଘରେ ପକେଇଲେ ଆଉ ରଖିଛନ୍ତି ମୋ ଭଉଣୀକୁ ବି ଦେଲେ ସିଏ ବି ପାଇଲା। ଆମେ ଆଜି ଜଗନ୍ନାଥଙ୍କ ପାଦୁକ ପାଇଥିବାରୁ ନିଜକୁ ବହୁତ ମାନେ ଖୁସି ମନେ କରୁଛୁ ନିଜକୁ। ଆଉ ଆପଣ ଆଜି ଜଗନ୍ନାଥଙ୍କର ପାଦୁକ ପାଇଛନ୍ତି।
ନା ଜଗନ୍ନାଥଙ୍କ ପାଦୁକ ତ ମନ୍ଦିରରେ ପାଇଥିଲି। ଠାକୁର ଯୋଉ ଗାଧେଇଲେ ଯୋଉ ପାଣି ସେ ପାଣି କି ମୁଁ ପାଇନି ଆଉ।
ଆଚ୍ଛା ଆଚ୍ଛା ଆଉ ଜଗନ୍ନାଥଙ୍କୁ ମାନେ ଆଜି ସେଠି ଦୀପ, ଧୂପ ତାଙ୍କ ତ ସାମ୍ନାରେ ଜଳାହୁଏ।
ହଁ ଦୀପ ଦାନ ଦୀପ ଦଉଥିଲେ ଲୋକମାନେ। ଷ୍ଟାଣ୍ଟ ସ୍ୱତନ୍ତ୍ର କରୁଥିଲେ ଦୀପ ଦଉଥିଲେ ଭୋଗ ରାଗ ହୋଉଥିଲା। ଲୋକମାନେ ଫୁଲ ଫୁଲ ଯୋଉ କରୁଥିଲେ ବୋହୁତ ଲୋକ ତୁଳସୀ ମାଳ ଫୁଲ ମାଳ ଅର୍ପଣ କରୁଥିଲେ। ତା ଛଡା ପୂଜା ପାଠ ହୋଉଥିଲା ନୀତି କାନ୍ତି ହେଲା। ଲୋକମାନେ ନୂତନ ବସ୍ତ୍ର ମଧ୍ୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କୁ ଦଉଥିଲେ। ସବୁ ପ୍ରକାର ଯେମିତି ନୀତି କାନ୍ତି ହୁଏ ତାଙ୍କର ହୋଉଥିଲା ନୀତି କାନ୍ତି ଆଜ୍ଞା ଦି ଘଣ୍ଟା ଅଢେଇ ଘଣ୍ଟା ଲାଗିଗଲା। ଆଁ ତାପରେ ସ୍ନାନ କାର୍ଯ୍ୟ ଆର ଗଲା ଠାକୁରଙ୍କ ସ୍ନାନ କାର୍ଯ୍ୟ ବହୁତ ଭଲ ରେ ମୋ ଠାକୁର କେତେ ଘିଅ ଲହୁଣୀ ଦହି ନବାତ କେତେ କଣ ଜିନିଷରେ ମାନେ ସ୍ନାନ କରିବେ ଆପଣ ଦେଖିଲେ। ଆପଣ ମନ ଏଇ ଯୋଉ ଠାକୁରଙ୍କୁ ଯେତେବେଳେ ଲୁଗା ପିନ୍ଧେଇକି ସଜେଇଲେ। ଆପଣ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଠାକୁରଙ୍କର ସେ ରୂପ ଆଁ।
ଆଚ୍ଛା ଆପଣ? ମାନେ ଲୋକମାନେ ହିଁ ସେ ଦହି କ୍ଷୀର ଏଇଗୁଡ଼ାକ ଦାନ ଦିଅ। କିଏ ମାନେ ଠାକୁର ଙ୍କ ଗାଧେଇବା ପାଇଁ।
ଆଜ୍ଞା।
ଲୋକମାନେ ଦହି ଆଉ ବସ୍ତ୍ର ଆ କ୍ଷୀର ଏମାନେ ସବୁ ଲୋକମାନେ ଦା ନ ଦିଅନ୍ତି ଠାକୁରଙ୍କ ଗାଧେଇବା ପାଇଁ।
ହଁ ହଁ ସେମାନେତ ମନ୍ଦିର ତରଫରୁ ଥାଏ ଯୋଉ ନୀତି କାନ୍ତି ହବ ବୋଲି ସେମାନେ ଯୋଗାଡ଼ କରିଥାନ୍ତି। ତାପରେ ଲୋକମାନେ ବି ଦିଅନ୍ତି। ଲୋକମାନେ ଦିଅନ୍ତି ଠାକୁର ଙ୍କ ଗାଧେଇବା ପାଇଁ ଲୁଗା ଦିଅନ୍ତି। ଗାଧେଇବା ପାଇଁ ଯାହା ଦରକାର୍ ତାଙ୍କର ସୋ ସେସବୁ
ହୋଉ ତାହେଲେ ହୋଉ ତାହେଲେ ମୁଁ ଏବେ ରଖୁଛି।
ହେଇ ବଢିଆ।